ହ୍ୟାଲୋ
ହଁ ଭାଇ କଣ କଲ୍ କରିଦେଲ କଣ କେମିତି ଜୟ ଜଗନ୍ନାଥ ଭାଇ ଜୟ ଜଗନ୍ନାଥ।
କଣ କରୁଛନ୍ତି?
ନାଇଁ କିଛି ନାଇଁ ଏଇଠି କାମ ଟିକେ କରୁଥିଲି ଆଉ ଆପଣ ତ କଲ୍ କରିଦେଲେ ଏଇ କଲରେ କଥା ହେବି ଆଉ
ଆପଣ କି କାମ କରୁଛନ୍ତି? କଣ କହିଲେ?
ଏଇ କମ୍ପ୍ୟୁଟର ରେ କି କାମ ଓଡା ସେଇଗୁରା କରିବା କଥା ଆଉ।
ଆଚ୍ଛା କମ୍ପ୍ୟୁଟର ରେ କି କାମ କରୁଛନ୍ତି?
ଯେ ଡାଟା ଏଣ୍ଟ୍ରି ଜାଣିଛନ୍ତି ଡାଟା ଏଣ୍ଟ୍ରି ସେଇ ଡାଟା ଏଣ୍ଟ୍ରି କରୁଛି ଆଉ।
ଡାଟା ଏଣ୍ଟ୍ରି କରୁଛନ୍ତି। କୋଣ ସେ ଡାଟା ଆମକୁ ଟିକେ ଜଣେଇବି କି?
ଏ ଡାଟା କଣ ଏମିତି ଯୋଉ ଲୋକଙ୍କର ଯେମିତି କିଏ କାଳିଆ ଯୋଜନା ପାଇଛି। କିଏ କାଳିଆ ଯୋଜନା ନ ପାଇ ଛି ଆଉ ଯେମିତି କାର ଭାକ୍ସିନ ଲାଗି ଛି ନ ଲାଗିଛି। ଏମିତିଆ ସବୁ ଡାଟା ଆଉ ବୁଝୁଛନ୍ତି।
ତା ଏଣ୍ଟ୍ରି କରୁଛ ତମେ ବସିକିରି ଆଉ
ଆଜ୍ଞା
ଆମକୁ ଟିକେ ଶିଖେଇ ଦିଅନ୍ତୁ ଆମେ ଏଗୁଡା କରନ୍ତୁ ବେକାରିଆ ହେଇ ବୁଲୁଚୁ।
ହଁ ଆପଣ ବେକାର ହେବେ କଣ
ଆଜ୍ଞା ଆମେ ତ ବେକାର ହେଇକି ବୁଲଛୁ ନା ଆପଣ ଟିକେ ଆମକୁ ଶିଖିେଇଦିଅନ୍ତେ ଭଲା ଆପଣଙ୍କ ବାର୍ତାଳାପ ଠିକ ସେ ଶୁଣା ଯାଉନି ନେଟ୍ କୁ ଟିକେ
ହ
ଆପଣଙ୍କ ଟିକେ ନେଟୱାର୍କ ଭଲସେ ଆପଣ ଟିକେ ନେଟୱର୍କ ପ୍ରୋବ୍ଲେମ ହଉଛି ଆପଣଙ୍କର? ଏବେ ଶୁଣାଗଲା।
ଆଜ୍ଞା ଏବେ ଶୁବିଲା?
ହଁ ଏବେ ଶୁବା ଗଲା।